ଭାଇ ନମସ୍କ
ହୁଁ କୁହନ୍ତୁ।
କୋଉଠି?
ଏଇ ଘରେ ଅଛି ଆଉ।
କଣ କରୁଛ?
ହେ ଖାଉଛୁ।
ଖାଉଛ?
ହୁଁ।
କାଇଁ କୁଆଡେ ଯିବ କି?
କାମ ଅଛି ଟିକେ ଯିବାର ଅଛି।
ହଁ ହଁ ଆଉ ଘରେ ସବୁ ଦେହ ଫେହ ସବୁ ଭଲ ନା?
ହୁଁ ହୁଁ।
ଓ ହୋ ଆଉ କଣ ଖାଉଛ କଣ ଭାତ ନା ପି
ନା ନା ଚୁଡା।
ଚୁଡା ଚୁଡ଼ାର ଅଭ୍ୟାସ ଅ ଆଛି ଆଉ।
ହୁଁ। ଅଭ୍ୟାସ କଣ ଭାଙ୍ଗିହବ ଭାଙ୍ଗିହବ କଣ ହୁଁ।
ଚୁଡ଼ା ଟା ଖାଇଲେ କଣ କେମିତି ଦେହ ବେନିଫିଟ୍ ହୁଏ ଟିକେ କହିବେ କି?
ଚୁଡା ଖାଇବା ଦ୍ଵାରା ବୁଝିଲେ। ପେଟ ଥଣ୍ଡା ରହିବ। ମନ ଥଣ୍ଡା ରହିବ ଦେହ ସୁ ସ୍ଥ ରହିବ। ବୁଝିଲ।
ଚୁଡା ଟା କଣ କହିଲେ ଫାଷ୍ଟେ ଦିନେ ଦି ଦିନ ଖାଇବାକୁ ଭଲ ଲାଗିବ।
ବାସ୍ ବାସ୍। ତାପରେ ଖାଇବାକୁ ହଁ ଖାଇବାକୁ ଭଲ ଲାଗିବନି ହଁ ବୁଝି ପାରୁଛି ତମେ ଯୋଉଟା କହୁଛ।
ହୁଁ ହୁଁ ଆଉ ଆପଣ କେମିତି ଡେଲି
ମୁଁ ଡେଲି କଣ ଖାଉଛି ଆଜି ଟିକେ କାଉଁଳିଆ ପାଗ ଅଛି ଭଲାଗିବ ବୋଲି ପଖାଳ ଖାଇହବନି
ହୁଁ ହୁଁ।
ସେଥିପାଇଁ ଚୂଡ଼ାଟିକେ ଖାଇ
ହଁ ହଁ ତ ତାହେଲେ ଆପଣ ପଖାଳ ବି ଖାଉଥିଲେ ଆଁ?
ହଁ ପଖାଳ ବେଳେ ବେଳେ ଖାଇଦିଏ ରୁଟି ଫୁଟିଥିଲେ ଖାଇଦିଏ। ଆଜି ତ ରୁଟି ହେଇନି କୋଉ କାରଣ ବଶତଃ। ଏନେ ଚୂଡ଼ାର ଚଳେଇବାକୁ ପଡିବ।
ଓ ହୋ ଚୁଡା ଖାଇକି ଚୁଡା ତ ଖାଇ ଦେଲେ ପୁରା ଚାରିଟା ଯାକେ କିଛି ଭୋକ ଫୋକ କରିବାର ନାହିଁ ଆଉ।
ନିଦା ମାଲୋ
ହୁଁ ଚୁଡା ଛ ତୁଆ ଛତୁଆ ଖାଇଛ ଛତୁଆ?
ହୁଁ।
ହୁଁ ହୁଁ ଛୁଆ ବେଳେ କଣ କି ଛୁଆ ସବୁ କରିଦେବେ। ଛତୁଆ ଟିକେ ଖାଇଦବ ଗୋଳେଇ ଦବ ଚିକେନ ଟା ଟିକିଏ
ହୁଁ।
ଖାଇଦବ ନହେଲେ ପାଣିରେ ଖାଇଦବ। ଜାଣିଲନା ସିଏ ପୁରା ଆରାମ ସେ ରେଣଆ ପଳେଇବ।
ହୁଁ।
ହେଲା ନା?
ହୁଁ।
ହୁଁ ଆଉ ଆପଣ କଣ କଣ ଖାଆନ୍ତି ସବୁ?
ମୁଁ ଛତୁଆ, ପଖାଳ, ଚୁଡ଼ା। ବୁଝିପାଇଲ?
ଷ ଆପଣଙ୍କ ଦେହରେ ପଳାଏ ଆଉ। ତେଲ ଜିନିଷ କିଛି ଖାଆନ୍ତିନା ତେଲ ଜିନିଷ ଖାଆନ୍ତିନି।
ହୁଁ ବେଳେ ବେଳେ ସଞ୍ଜ ବେଳୁଆ ସଞ୍ଜ ସକାଳୁଆ ଖାଏ ନା ସଞ୍ଜ ବେଳୁଆ ଖାଏ।
ଉଁ ହୁଁ ତେଲ ଜିନିଷଟା ଖାଇଲେ ବି ବେଶୀ ଭଲ ନୁହେଁ ଜାଣିଛ ନା ନାଇଁ?
ହୁଁ ଦେହ ଖରାପ ହବ ହୁଁ ଖାଲି ଜର ହୁଁ
ଆପଣ ବୋଧେ କୋଉଠି ଜବ୍ କରିଛନ୍ତି ବୋଧେ ଚାକିରି କରିଛନ୍ତି ବୋଧେ?
ହୁଁ ହୁଁ ଚାକିରି କରିଛି ଔଷଧ ଦେକାନ।
ଔଷଧ ଦୋକାନରେ ଗୋଟେ ଦୋକାନରେ ଗୋଟେ ଦୋକାନ ବିଷୟରେ।
କହୁନାନ୍ତି କହିବି
ନା ନା ଦୋକାନେ ଆପଣ ଗୋଟେ କାହାଣି ଶୁଣିଚନ୍ତି ନା ଦୋକାନ ବିଷୟରେ ଗୋଟେ କାହାଣୀ ଟେ ନା ହେରା ଶୁଣି ନାହାନ୍ତି।
କହୁନାହାନ୍ତି ଜାଣିପାରୁନି ଯ ଆପଣ ଯଦି ଜାଣିଚନ୍ତି କୁହନ୍ତୁ?
କହିଆ କଥା କି ଥରେ ଗୋଟେ ଦୋକାନରେ କଣ ହେଇଚି କି ମାନେ ସଉଦା କରନ୍ତି ଦୋକାନ ଧର ଆପଣଙ୍କର ଗୋଟେ ଦୋକାନ ଅଛି, ବୁଝିପାର ନ ନାଇଁ ଆପଣଙ୍କ ଦୋକାନରୁ ଧର ଜଣେ ମେଡିସିନ ଦର ନେଇକି ଗଲା। ଔଷଧ ନେଇକି ଗଲା, ଓସ୍ ଚକ ନେଇଗଲା।
ହୁ ହୁଁ।
ଆପ୍। ଆପଣ କଣ କରିବେ କି ଦଶ ଟଙ୍କା ହଉ କୋଡ଼ିଏ ଟଙ୍କା ହଉ ତାକୁ ଅଧିକାଟା ଟେରେଳ। ଅଲଗା ଦର ଯେ ହେଇ ଚିବ ସେଏ କଣ ଆଉ ଆସିକି ଏ ହଁ ତ ଦଶଟଙ୍କା ଦେଇଦେଇଛି। ଚିନ୍ତି ଆଉ। ବୁଝିବ ନା ନାଇଁ।
ହୁଁ।
କଅଁ ହେଉଛି କି। ଛିତେଲ ଦେଖିଛି ଆଉ ଦଶ ଟଙ୍କାଟିଏ ଅଧିକା ପଳି ଆଇଛି ବୋଲି ସେ ତାର ତା ମୁଣ୍ଡ ଖରାପ ହେଲା ଏଇ ଦଶଟଙ୍କା ଅଧିକା ଦେଇ ଦେଇେଇଛନ୍ତି ଦୋକାନୀ ଆଉ। କଣ କରିିବି ତାକୁ ନେଇକି ଫେରଇବି ଆପଣଙ୍କ ଦୋକାନ ବନ୍ଦ ହେଇଯାଉ ସିଏନା ଦଶଟା ବେଳେ ସିଏ ତାର ଜିନିଷଟା ନେଇକି ଯାଇଛି ଯେତେବେଳେ ଦୋକାନ ତ ବନ୍ଦ ସରିଲାଣି ଆଉ ଆସିପାରିବି ସ ସକାଳୁ ଯେତେବେଳେ ଦୋକାନ ଖୋଲିଛି ସେ ସେଥିଉ ଆଜି କାଲି ଭାଇ ଆଉ ଭାଇ ଆଉ ଦୋକାନରୁ ମୁଁ ଦଶ ଟଙ୍କା ଟ ତମେ ଖାଲି ଭୁଲରେ ଅଧିକା ଦେଇ ଦେଇେଇଥିଲ, ଆଉ ଗୋଟେ କାମ କର ତମ ଦଶ ଟଙ୍କା ଟା ତମେ ନେଇଯାଅ ଆଉ ନାଇଁ କି ରଖ ଆଉ। ସେ କହିଲା ହରେ ହଉ ଠିକ ଅଛି ତାପ ସେ ଦୋକାନୀ ର କଣ ହେଲା କି ତା ମୁଣ୍ଡ ଟେନସନ ହେଲା। ସିଏ ଭାବିଲା ସିଏ ବି ଆଉ ଦିନେ ମାନେ ରାତିରେ ଆଉ ଶୋଇପାରିଲାନି। କଣ ପାଇଁ ସୋଇପାରିଲାଣି କହିଲ ସିଏ ଯୋଉଠି ଯୋଉ ହୋଲସେଲିଙ୍ଗ୍ ରେ ମାଲ ଆଣେ ଯୋଉ ଜିନି ଥାଣେ
ଆଜ୍ଞା।
ସେଇ ଯୋଉ ଜିନିଷ ଟାକୁ ସିଏ ପାଞ୍ଚ ହଜାର ଟଙ୍କା ତା କତିରୁ ନେଇ ଆସିଥିଲା। ଆରେ ହେଇ ଏଇତ ନେଇ ମତେ ଫେରିଲ ମୁଁ ତ ତା ପାଞ୍ଚ ହଜାର ଟଙ୍କା ନେଇଯାଇଛି। ଆଉ ମୁଁ ତ ତାକୁ ଫେରେଇନି ପଇସା ଟା କଣ କରିବା ଇଏ ତା ମତେ ରାତିରେ ନିଦ ହେଲାନି। ରାତି ସାରା ମାନେ ପୁରା ଅନିଦ୍ରା ଆରେ ହେଇ ତ ପଇସା ସେ ନେଇ ଯାଇଚି ଦେଇନି କଣ କରିବି ଇଏ ମତେ ଦଶ ଟଙ୍କା ଫେରାଇଲା ତା ମୁଣ୍ଡ ଟେନସନ ହେଲା। ଯେତେବେଳେ ତା ମୁଣ୍ଡ ଟେନସନ କଣ ହେଲା? ସିଏ ତାର ସକାଳୁ କାଇଁ କି ହୋଲସେଲିଂ ଦୋକାନ କଥା ଆଉରେ ଭାଇ ତମେ ଏଠି କଣ କରୁଛ ଆସିଲଣି ସକାଳୁ ସକାଳୁ ଆଉ ଭାଇ ଆଉ କଣ କରଛ? ଆଉ ପାଞ୍ଚ ହଜାର ଟଙ୍କାରେ ତମେ ଗୋଟେ ମାଲ ଦେଇ ଦେଇେଇଥିଲ ମତେ ସେ ପେମେଣ୍ଟ ଟା ଥିଲା ମୋର ଆଉ ମନ ନଥିଲା। ଦେବାକୁ ଆଉ ଆଜି ମନେ ପଡିଲା। ଆଉ ଆପଣ ସେ ପଇସା ରଖ ଖନ୍ତୁ। ହୁଁ ରଖନ୍ତୁ ସିଏ ତାହଲେ ସେ ପଇସା ଟା ରଖ ଖିଲା ପାଞ୍ଚ ହଜାର ଟଙ୍କା ଟା ନଖିଲା ସେ ଯୋଉ ଦୋକାନଟି ବଡ ଦୋକାନ ଏଟି ସେ ଯୋଉ ବଡ ଦୋକା ଦୋକାନ ଟି ସିଏ ତାର ତା ବି ମୁଣ୍ଡ ଟେନସନ ହେଲା କଣ ପାଇଁ କହିଲ ସିଏ ଯେତେବେଳେ ଦୋ ଦୋକାନ କରିଥିଲା ନୂଆ ନୂଆ ଦୋକାନ କରିଥିଲା ସିଏ ସେତେବେଳେ ତାର ଗୋଟେ ସାଙ୍ଗ କତରୁ ଦଶ ଲକ୍ଷ ଟଙ୍କା ଟ ଆଣିଥିଲା। ଦଶ ଲକ୍ଷ ଟଙ୍କା ଆଣିଥିଲା। ତାପରେ କୌଣସି କାରଣ ଲାଗି ତା ସାଙ୍ଗଟି ମରିଯାଇଥିଲା ଯେ ଯେତେଲେ ସାଙ୍ଗଟି ମରିଗଲା ଧର ମୁଁ ଧର ତମ ଥର ପଇସା ଆଣିଛି ଦଶ ଲକ୍ଷ ଟଙ୍କା ଧର ଆପଣଙ୍କର କିଛି ହେଲା କି ଧର ମୋର କିଛି ହେଇଲା ଧର ମୁଁନି କି ତମ ଫ୍ୟାମିଲି କି ତମ ପରିବାରକୁ ଦେଇଦେବି ନା ନାଇଁ?
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ତ ଆଉ ସେ ତ ଆଉ ନାହିଁ ନା ଆଉ ମତେ କହିବ କି କେହି ଜାଣିନାହାନ୍ତି। ସିଏ ଆଉ ସେଇ ପଇସା ଟାକୁ ନେଇକି ତାକୁ ଦେଲା ନାହିଁ ଦେଲ ନାହିଁ ସେ ପଇସା ଟାକୁ ନିଜେ ରଖିଥିଲା ବୁଝିପାରୁଛନ୍ତି ନା ନାଇଁ ନା ବୁଝି ପାରୁନାହାନ୍ତି?
ହୁଁ ବୁଝିପାରୁଛି କୁହନ୍ତୁ।
ତାପରେ ଇଏ ଯେତେବେଳେ ପାଞ୍ଚ ହଜାର ଟଙ୍କା ନେଇକି ତାକୁ ଦେଇଛି।
ହୁଁ।
ତାର ତାର ବି ମୁଣ୍ଡ ଟେ ଆରେ ହେଇ ଇଏ ମତେ ଇମାନ୍ଦାର ର ଲୋକ ଟା ପାଞ୍ଚ ହଜାର ଟଙ୍କା ନେଇକି ଦେଲା ଆଉ ସିଏ ତ ମରିଯାଇଛି ତା ଠାରୁ ଯୋଉ ମୁଁ ଦଶ ଲକ୍ଷ ଟଙ୍କା ଆଣିଥିଲି ସେ ଦଶ ଲକ୍ଷ ଟଙ୍କା ନା ମୁଁ ତାକୁ କଣ କରିବି ଦେବି ନା ଦେବିନି। ଏମତି ଭାବିଲା ଭାବିଲା ଭାବିଲା ତାର ଦୋକାନ ତା ମୁଣ୍ଡ ଟେନ୍ ଲା ଦୋକାନ ଟି ଗୋଟେ କେତେବେଳେ ଦଶ ଲକ୍ଷ ଟଙ୍କା ଆଣିକ ଦୋକାନ କଥିଲା ଏବେ ସେ ଦୋକାନ ଟା ଦଶ କୋଟି ଟଙ୍କା ହେଲାଣି।
ହୁଁ।
ହୁଁ ସେତେବେଳେ ଦଶ ଲକ୍ଷ ଟଙ୍କା ସେ ଦେଇଥିଲା ବେଲି ସେ ଆଜି ଏତେ ବଡ ବିଜନେସ କରିପାରିଲା କି ନାଇଁ। ଯଦି ସେ ନଦେଇ ଥାନ୍ତା ସେ କଣ କରିପାରିଥାନ୍ତା କି? କରିପାରି ନଥାନ୍ତା।
ହୁଁ।
ସେଇ ଯୋଉ ଦଶ ଲକ୍ଷ ଟଙ୍କା ତା ସ୍ତ୍ରୀ କି କହିଲା ମାନେ ତାଙ୍କ ଧର୍ମ ପତ୍ନୀକି କହିଲେ ଆଉ ଏମିତି ଏମିତି କଥା ମୁଁ ଜଣକୁ ଆଣିଥିଲି ଆଉ ଯେତେବେଳେ ଯାହା ହେଲେ ମାନେ ତା ସ୍ତ୍ରୀ କଣ କି ଫଣ୍ଡା କଲା ନାମ ଆଉ ଆମେ କାଇଁ ଦବା। ଇଏ ଦବା ବୁଝିପାରୁଚନ୍ତି ନା ନାଇଁ। ସିଏ ମନାକଲା। ଦଶ ଲକ୍ଷ ଟଙ୍କା ଆମର ଥାଉ ଆମ ଛୁଆ ପିଲାଙ୍କର କାମରେ ଆସିବ ଆଉ ଆମେ ରଖିଦବା ବୁଝିପାରୁଛନ୍ତି ନା ନାହିଁ। ଆରେ ଆପଣ ନେଇଯା ପଇସା ଆଣିଛନ୍ତି ଜଣଙ୍କକତରୁ। ଯଦି ଆପଣ ସେ ପଇସାଟାକୁ ନଦେବେ ଆପଣଙ୍କ ଧର ଘରେ ଜଣେଇବେ ଆ ଆପଣଙ୍କ ଘରେ ମନା କରିବେ ନା। ତେବେ ନାଇଁ ଆଉ କିନ୍ତୁ ଆ ଆପଣଙ୍କର ଇଚ୍ଛା ଅଛି ଆପଣଙ୍କର କିନ୍ତୁ ଇଚ୍ଛା ନଥିଲା। ସେଇ ଯୋଉ ପାଞ୍ଚ ହଜାର ଟଙ୍କା ଆଣିି ଇଏ ଯୋଉ ତମକୁ ସେ ଯୋଉ ଦୋକାନୀ ଦେଲା ତାପରେ ଆପଣଙ୍କର ଇଚ୍ଛା ବି ହେଲା। ଇମାନ୍ଦାର ଲୋକ ବୋଲି କିଛି ଛନ୍ତିଵଲି
ଅ
ଆପଣଙ୍କ ମନ ନ ଆପଣଙ୍କ ପାପ ଛୁଇଁଲା ବୁଝିପାରୁଛନ୍ତିନ କେନେ।
ଆଜ୍ଞା ହଁ।
ତେ ଚାହିଁବେ ଆପଣ ଘରେ ଯାହାଵି ହେଲେ ଟିକେ କହିବେ ନା ଦଶ ଲକ୍ଷ ଟଙ୍କା ହେଲାଣି ଜଣକତ୍ରୁ ଆଣିଥିଲି ଘରେ ଟିକେ କହିବାକୁ ପଡିବ। ବୁଝିପାରୁଚ ନା ନାହିଁ। ଆପଣ ଯେତେବେଳେ ଘରେ କହିଲେ ସେ କଥାଟାକୁ ଘରେ ଆପଣଙ୍କୁ ମନା କଲେ।
ହୁଁ।
କହିଲେ ନାଇଁ ତମେ ଦିଅନା ପଇସା ଆମର ଥାଉ କାମ ଆସିବ କାଇଁ ଦବୁ ଇଏ କରିବୁ ହଁ ସେଇ କଥା କହିଲେ। କିନ୍ତୁ ଆ ମ ମନରେ କଣ ଅଛି ନାଇଁ ମୁଁ ସେ ପଇସା ଟା ତାକୁ ଫେରାଇବି। କାରଣ ସେ ଦଶ ଲକ୍ଷ ଟଙ୍କାର ଜିନିଷ ଟା ଏବେ ଦଶ କୋଟି ଟଙ୍କା ଆସିକି ହେଲାଣି। ଯଦି ମୁଁ ତା ପଇସା ଟା ତାକୁ ଦଶ ଲକ୍ଷ ଟଙ୍କା ଫେରଇଦେବି ତା ପରିବାର ଖୁସିରେ ରହିବ ନା ରହିବନି। ଖୁସିରେ ରହିବ ସେଇ କଥା ହେଇ ତାପରେ ସିଏ ତାର ଗୋଟେ ଚେକ୍ ଟେ ମାନେ ବ୍ୟାଙ୍କକୁ ଗଲା। ପଇସା ଦଶ ଲକ୍ଷ ଟଙ୍କା। ଉଠେଇଲା। ଉଠେଇକି ଆଣିକି ସେ ପଇସା ଦଶ ଲକ୍ଷ ଟଙ୍କା ନେଇକି ସେଇ ଯୋଉ ଯିଏ ତା ସାଙ୍ଗ ମରି ଯାଇଥିଲା? ତାଙ୍କ ଘରକୁ ଗଲା।
ଗଲା ହୁଁ।
ସାଙ୍ଗ ତାର ମରିଯାଇଥିଲା ଦଶ ଲକ୍ଷ ଟଙ୍କା ସାଙ୍ଗ ତ ସାଙ୍ଗ କତିରେ ପଇସା ଦେଲା ନା ସାଙ୍ଗ ତ ସବୁ ପଇସା ଇଆଡେ ସଆଡେ ସବୁ ଦେଇ ଦେଇଥିଲା। ହେଲା କିି ସେ ପଇସା ଟାକୁ ଆଉ ସେ କଣ କରିବ। ବୁଝିପାରୁଚ ନା ନାଇଁ ସେ ପଇସା ସେଇ ଯୋଉଁ ସାଙ୍ଗ ଯୋଉଁ ପଇସା ଟା ସବୁ ଦେଇ ଦେଇଥିଲା ନା ଇଆଡେ ସଆଡେ ତା ପରିବାର ହଇରାଣ। ହେଲା କିି ଆଉ ସାଙ୍ଗ ମରିଗଲା। ପଇସା କୋଉଠୁ ଆସିବ ହଇରାଣ ଇଏ ସିଏ ହେଲା କିି ତାପରେ ତା ସ୍ତ୍ରୀ ବି ହଇରାଣ ତାର ତାର ଛୁଆ ପିଲା ପାଠ ସାଠ ବୁଝିପାରୁଛ ନା ନାଇଁ। ତାପରେ ଯେ ଯେତେବେଳେ ଦଶ ଲକ୍ଷ ଟଙ୍କା ଆଣିକି ସିଏ ଦେଇଚି ଜାଣିଲ ନା।
ହୁଁ।
ଦଶ ଲକ୍ଷ ଟଙ୍କା ଆଣି ଯେତେବେଳେ ଦେଇଛି ତା ମନ ଟା ମାନେ ତାଙ୍କର ଟିକେ ଖୁସି ହେଲା ଆଉ। ତାଙ୍କ ମନଟି ଆଉ। ସେଇ ଯୋଉ ଦଶ ଲକ୍ଷ ଟଙ୍କା ଦେଲେ ସିଏ କିଏ କାହାକୁ ଦେଲା କହିଲ ସେ ଦଶ ଲକ୍ଷ ଟଙ୍କା?
କାହାକୁ।
ଯିଏ ଦ ସେ ଟଙ୍କା ଟେ ଫେରେଇ ନଥିଲା
ହୁଁ।
ଜାଣିଲେ ନା।
ହୁଁ ହୁଁ।
ଦଶ ଟଙ୍କା ଟେ ଫେରେଇଥିଲା ଦଶ ଲକ୍ଷ ଟଙ୍କା ସେ ହିଁ ପାଇଲା।
ଓ ହୋ।
ବୁଝିପାଇଲେ ନା ନାଇଁ।
କହ ହଁ ହଁ।
କହିଲେ।
କାହାର ପାପ ଧନ ନିଜେନେଇ ଚ ଚଳିବ ନାହିଁ।
ହଁ।
କାହିଁକି ନା ସେଥିରେ ବାପ ଅଛି।
ହଉ ଠିକ ଅଛି ଆପଣ ରଖନ୍ତୁ ଆଁ
ଆପଣଙ୍କ ଟାଇମ୍ ଗଲାଣି। ହଁ ହଁ ରଖନ୍ତୁ ରଖନ୍ତୁ ରଖନ୍ତୁ ଜୟ ଜଗନ୍ନାଥ।